ହ୍ୟାଲୋ
ହଁ କେମିତି ଅଛ?
ହଁ ଭାଇ ଭଲ ଅଛି, ତମେ କେମିତି ଅଛ?
ହଁ ଭଗବାନଙ୍କ କୃପାରୁ ସୁଖେ ଦୁଃଖେ ଚାଲିଛି ଆଉ।
ଆଉ ଘରେ ସ ସବୁ ଭଲ।
ତ ଭଲ।
ଆଉ ତମ ଏରିଆରେ ଖରା କେମତି? ହଁ ଠିକ ଠାକ ଭାଇ। ସବୁ ଭଲ।
ଖରା ତ ଜୋର ସେ ହଉଛି, ବର୍ଷା ଟିକେ ବି ନାହିଁ କଣ କରିବା।
ଓ ଗୋଟେ ଗୋଟେ ଏରିଆରେ ଭାଇ ବହୁତ ବର୍ଷା ହଉଛି କିନ୍ତୁ କଣ କରିବା ଗୋଟେ ଗୋଟେ ଏରିଆ ତ ଖରା ଯେମିତି ହଉଚି ଏବେ ତାତି ଦିନକୁ ଦିନ ବଢିବାରେ ଲାଗିଛି କଣ କହୁଥିଲେ ସେ ସମସ୍ୟା ବି ପଳେଇ ଆସିବାର ଅଛି।
ହଁ।
କଣ କରିବା ଆମେ ତ ନିଜେ ରଖିକି ଭକ୍ଷକ ସାଜୁଛେ।
ହଁ ସେଇଟା ହିଁ ସତ କଥା ଆମେ ହିଁ ଭୁଲ କରୁଛେ ଆମେ ସଚେତନ ରହୁନୁ ସେଇଥି ପାଇଁ।
ଗାଡି ମଟର ବି ବଡ଼ିଲାଣି ସବୁ ଏଇତ ଯେତେ ସବୁ ଏସି ଗାଡି ସବୁ ଲାଗୁଛି। ଆଉ ସେଥିପାଇଁ ସବୁଯାକ ଟେମ୍ପରେଚର ବଢୁ ଛି ଗରମ ବଢୁଛି ଆଉ ଆମେ ତ ନିଜେ ବି କଷ୍ଟ ଟିକେ ସହିବାନି ସବୁ ଏସିି ବେଶି ଲଗେଇବା ତାହେଲେ ଆଉ। ଆଉ ଆମର ଆଟମୋସ୍ବିଅର। ଟେମ୍ପଚର ବଢିବ ନା ଆଉ କଣ କରିବା।
ହଁ ଗଛ ଫଛ ବି କାଟିଦବା ଅର୍ଗାନାଇଜେସନ ହବ ଏଇଗୁଡା ସବୁ ତ ପ୍ରୋବ୍ଲେମ୍ ଆଉ।
ଗଛ ଗଛ ବି କଟା ହଉଛି ଗଛ ଲଗଉଛି ଆମେ କମ କିନ୍ତୁ କାଟୁଚ ଅଧିକା।
ହଁ।
ଆଉ ସେ ଗଛ କାଟିବା ଯେତିକ କଥା ନୁହେଁ ସେ ଗଛ କାଟୁ କାଟୁ ଆମର ଯେତେ ସବୁ ଯୋଉ। ଯେତେ ସବୁ ପଶୁପକ୍ଷୀ ସବୁ ରହୁଥିଲେ। ଆଗରୁ ଜଙ୍ଗଲରେ ସବୁ ରହୁନଥିଲେ, ଏବେ ଧୀରେ ଧୀରେ ସେ ସବୁ ବି କମି ଆସି ଲେଣି। ଆମେ ସବୁ। ଉଁ
ଖାଇଛ କଣ?
ଖାଇଛି ଏଇ ପଖାଳ, ଆଳୁ ଭଜା। ବଡ଼ି।
ବହୁତ ବଢ଼ିଆ। ଏଇ ବର୍ତ୍ତମାନ ସମୟ ରେଏଏ ଆମର ଯେମିତି ତାତି ବଢିବାରେ ଲାଗିଛି ଏଇ ସିଚୁଏସନକୁ ନେଇକି ଆମକୁ ଅଅଅ ଯୋଉ ଶାକାହାରୀ ଆଉ ମାଂସାହାରୀ ଖାଦ୍ୟ ଉପରେ କଣ ଆପଣଙ୍କର ଅଛି।
ଟିପ୍ପଣୀଇଇ ଦେଖନ୍ତୁ ଦି ପ୍ରକାର କଥା ଆମେ ଦେଖି ବା ଆମୁକୁ କୁଉଉ ଅଁଅଁ କହିବାକୁ ଗଲେ ଆଦିମ ଯୁଗର ଲୋକ କଣ କରୁ ଥିଲେ ଫଳମୂଳ ଖାଇକି ବଞ୍ଚୁ ଥିଲେ ନହେଲେ ଲୋ ଙ୍କୁ ମାନେ କଣ ଏଇଟା ଜୀବ ଜନ୍ତୁଙ୍କୁ ଶିକ୍ କାର କରିକି ଖାଉଥିଲେ। ଯଦି ଗୋଟେଏଏ ଏଇଇଇ ମାନେ ଆମେ ଯଦି ଇଏ ହିସାବରେ ଦେଖିବା ମାନେ କଣ କହିଲ ଗୋଟେ ଆମେ ଗୋଟେ ଜୀବକୁ ମାରିବା ଏଇଟା ଆମକୁ ଟିକେ ଖରାପ ଲାଗୁଛି। କିନ୍ତୁ ଆମର ଯେ ବାଘ ହୁଅନ୍ତୁ ଭାଲୁ ହୁଅନ୍ତୁ ଏମାନେ ଏମାନେ ମାଂସାଶୀ ପ୍ରାଣୀ ସି୍ ଏମାନେ ତ ପୁଣି ଲୋକଙ୍କୁ ତାପରେ ମାରିକି ପାଇଁ ଖାଉଛନ୍ତି ନା ନାଇଁ ତାହେଲେ ମୁଁଉଉଉ ଟିକେ କନଫ୍ୟୁଜ୍ ଅଛି ମୁଁ ସେଇଟା ଫାଷ୍ଟ୍ ତମୁକୁ ପଚାରିବି ତାପରେ ମୁଁ କିଛି କହିବି, ଯେ ଆକ୍ଚୁଆଲି ଆମେ ନନଭେଜ୍ ଖାଇବାଟା ଠିକ୍ ନାଁ ଭୁଲ୍?
ହଁ ଭାଇ ଇଇଇ ମାନେ ଯେତଳେ ଆଗ କାଳରେ ଯୋଉ କହୁଥିଲେ ଯେ ମଣିଷ ଗୋଟେ ଆମର ଶାକାହାରୀ ପ୍ରାଣୀ ଥିଲା, ବର୍ତ୍ତମାନ ଦିନକୁ ଦିନ ସେଟା ଚେଞ୍ଜ୍ ହେଇହେଇଯାଇ ସେ ଆମେ ଯୋଉ କୁହନ୍ତିନି ସ୍ପା ପାଟିର ସ୍ଵାଦକୁୁ ଆମେ ଦେଖିବାକୁ ଯାଇ ଆମେ ଆସ୍ତେ ଆସ୍ତେ ଲୋକମାନେ ମାନେ ବହୁ ଦ୍ରୁତ ଗତିରେ ମାଂସହାରୀରୁ ପରିବର୍ତ୍ତନ ହେଇ ହେଇ ଚାଲିଛନ୍ତି। ମାନେ ମୁଁ କହୁନି ଯେ ମାଂସାହାରୀ ଭଲ କି ଶାକାହାରୀ ମାନେ ଫୁଲୁ ଶାକାହାରୀ ଭଲ ବର୍ତ୍ତମାନ ଗୋଟେ ଗୋଟେ ପରିସ୍ଥିତି ରେ ବିଇଇ ମାନେ ମେଡିକାଲକୁ ଗଲେ ଡକ୍ ଡକ୍ଟର ବି କହୁଛନ୍ତି ଯେ ପିଓର୍ ଭେଜିଟେବୁଲ୍ ପିଓର ଭେଜିଟେବୁଲ୍ ହେଇକି ଖାଲି ଭେଜିଟେବୁଲ୍ ଖାଇଲେ ବି ତମ ଦେହକୁ ସେତିକି ମାତ୍ରାରେ ମାନେ ପ୍ରୋଟିନ୍ ରହୁନି ସେତିକି ମାତ୍ରାରେ ପ୍ରୋଟିନ୍ ତମେ ଏଣ୍ଟ୍ରି କରିପାରୁନ ମାନେ ବହୁତ ରେୟାର୍ କେସରେ କିନ୍ କିନ୍ତୁ କେମିତି ନୁହଁ ଯେ କିଏ କାହାକୁ ଫୋର୍ସ କରୁଛି ତମେ ଶାକାହାରୀ ହେଇଯା କି ମାଂସାହାରୀ ହେଇଯିବ। ତୁ ଯା ବଡି ଯାହାକୁ ଦେଖିକି ଯଦି ଆମେ ତାକୁ ଯାଇ ଦେଖିକି ଯେତିକି ଦରକାର ଏମିତି ନୁହଁ ଯେ ଆମେ ଗୋଟେ ଯୋଉ ଏନଭାଇରମେଣ୍ଟର ସନ୍ତୁଳନ ହ ହରେଇ ଦବୁ ଖରାପ କରିଦବା ଯେମିତି କି ଖାଉଛେ ବୋଲି କେବଳ ଛେଳି କୁକୁଡା ତାକୁ ଖାଇକି ଟୋଟାଲ ଧ୍ଵଂସ କରିଦବା ଶେଷ କରିଦବା। ବର୍ତ୍ତମାନ ଟାଇମରେ ତ ସେଇଟା ବହୁତ ଆଜ୍ଞା।
ଆଁ ଏବେ ଗୋଟେ ନିଉ ବର୍ଣ୍ଣ ବେବି ତାଙ୍କ ଘରେ କେହି ଖାଉନାହାନ୍ତି ନନଭେଜ୍। କେହି ଖାଉନାହାନ୍ତି କିଛି ନାହିଁ ଆଉ ଯେତେବେଳେ। ଦିନ କୁ ଦିନ ସେ ବଡ଼ ହବ ତାହେଲେ ସେ ନନଭେଜ ଜିନିଷ ସେ କିଛି ଖାଇଲାନି। ତ ଅ ଗୋଟେ ଜାଗାରେ। ଏମତି ସିଚ୍ୟେସନ ଆସି ଥିଲା। ତ ଡକ୍ଟର କହିଲେ କିଛି। କ୍ୟାଲସିୟମ ର କମି ରହୁଛି। ଯୋଉଟା କି ତମେ ନନ ଭେଜ କିଛି ଖାଇଲନି ଯେମିତି କିି ଚୁନା ମାଛ। ହେଲା ଆମେ ଖାଲି ଯେ ଖାଲି ଉ ନନଭେଜ ମାନେ ଖାଲି ଆମର ରହିଲା ଯେ ଖାଲି ଆଁ ଚିକେନ ମଟନ ଏଗୁଡା କିଛି ନାହିଁ ଚିଙ୍ଗୁଡି ହେଲା। ଚୁନା ମାଛ ହେଲା ଅଣ୍ଡା ହେଲା ଏଇସବୁ ଜିନିଷ କିଛି କିଛି ଦରକାର୍। କିନ୍ତୁ ଯେହେତୁ ତାଙ୍କ। ର ସୁଦ୍ଧ ଶାକାହାରୀ। ତ ସେଥିପାଇଁ ଟିକେ ଛୁଆଟେ ପାଇଁ ପ୍ରୋବ୍ଲେମ ହେଲା। ତ ଆମ ସେଥିପାଇଁ କଣ ସପ୍ଲିମେଣ୍ଟ ଦେଇ ପାରିବା ନା କଣ କଲେ ଠିକ୍ ହେଇପାରିବ।
ନାଇଁ ସେଇଟା ତ ମାନେ ଉଁ ଆକ୍ଚୁଆଲି ଡକ୍ଟର ମାନେ କଣ ପାଇଁ କୁହନ୍ତି କି ସେମାନେ ଦେଖନ୍ତି ଆକ୍ଚୁଆଲି ସିଏ କୋଉ ପରିବାରର ଗତି କରୁଛି ସେ ମଧ୍ୟବିତ୍ତ ପରିବାର ରୁ ଗତି କରୁଛି ନା ତା ପାଖରେ ପଇସା ସେତିକି ପରିମାଣରେ ଅଛି ତ ଡକ୍ଟର ଯାହା ତାକୁ ମାନେ କହିବ ପ୍ରେସକ୍ରାଇବ କରିବ ସେଇଟା ସେ ଇନ୍ଟେକ କରିପାରୁଥିବାର ଅଛି ଖାଉଥିବାର ଅଛି। ମାନେ ଯୋଉ ଜିନିଷରୁ ଯୋଉଟା କହିଲେ କି ଆପ ଆପଣ ଯେ କ୍ୟାଲସିୟମ ର ଅଭାବ ଅଛି ତ ସେଇଟା ଆମକୁ ଚୁନା ମାଛରୁ ଅଣ୍ଡାରୁ ମିଳିଯିବ। ସେ କାହିଁକି କହୁଛି ନା ସେଇଟା କମ ପଇସାରେ ଆମ ପାଖରେ ମାର୍କେଟ ରେ ଉପଲବ୍ଧ ହଉଚି। ତ ଖାଇକି ଆମେ ଇଣ୍ଟେକ କରିଦେଲେ ସେଟାକୁ ଆମକୁ ମିଳିଯିବ ଆମ ବଡି କି ଯୋଉ କ୍ୟାଲସିୟମ ଦରକାର ସେତିକି ଆମେ ମଧ୍ୟବିତ୍ତ ପରିବାରର ଲୋକ ହେଇକି ଆମକୁ ଦରକାର କିନ୍ତୁ ଯାହା ପାଖରେ ପଇସା ଅଛି ସେ ଶାକାହାରୀ ଜିନିଷ ଟାରେ ବି ସେଇଟାକୁ ଇଣ୍ଟେକ କରିପାରିବ ଅଲଗା ଅଲଗା ଖାଦ୍ୟ ଖାଇ ଯୋଉଟାକୁ
ଛେନା ଏଇ ସବୁ ଜିନିଷ ରେ ବି କିଛି ଏରେ ରହୁଛି ସେ କିଛି କି ମାନେ ସେଇଥିରୁ ନହଲେ ଇଏ କରି ପାରିବ। ଆବଜରଭ କରିପାରିବ ସେ ଜିନିଷ ଟା।
ମାନେ ଏମିତିରେ ନୁହଁଵି ଡକ୍ଟରକୁ ଆମେ। କହିଲେ ଯେ ମୁଁ ଶାକାହାରୀ ଆଉ ମୁଁ କେମିତି ଏଇ ଜିନିଷ କେମିତି ଇଣ୍ଟଟେକ୍ କରିବି ଡକ୍ଟର ବି କହିବ ତାର ମାନେ ଅଦର୍ ୱେ କହିବ ଯେ ତମେ ଏଇଟାଣ୍ କର।
ହୁଁ ତା ତାପରେ ଆଉ ଗୋଟେ ଜିନିଷ ବି ଆସୁଛି। ଏ ତ ଆମର ରିକଵାରମେଣ୍ଟ
ଆଜ୍ଞା।
ଏ ତ ରିକ୍ୱାୟରମେଣ୍ଟ। କିମ୍ବା ଆମର କୋଉ ଯୋଉ ପ୍ରୋଟିନ୍ ହେଲା କ୍ୟାଲ୍ସିୟମ୍ ହେଲା ଏଇ ସବୁ ରି ରିକ୍ୱାୟରମେଣ୍ଟ କଣ କଲେ କଣ ହେଇପାରିବ ଏ କଥା ମୁଁ କହିଲି କିନ୍ତୁ ଏବେ ବର୍ତମାନ ଯୋଉ କୁହା ଯାଏ ନାହିଁ କି। ଜଳ ବିହୁୁନେ ସୃ ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ ଆମର ଏଇଟା ସବୁ ଦରକାର ଥିଲା। ଏତିକି କୋଉ ପ୍ରୋଟିନ୍ କ୍ୟାଲସିୟମ୍ ଏଇ ସ ଦରକାର ପାଇଁ ଆମେ ନ ଏ ଜିନିଷ କିଛି। ଖାଇବାକୁ ପଡିବ ବୋଲି ମୁଁ କହିଲି କିନ୍ତୁ। ତାର ସେକେଣ୍ଡ ଅପସନ୍ଟା ଯେଉଁଟା ରହୁଛି। ଆମେ ଯୋଉ ଜିନିଷ ଟାକୁ ଅଧିକ ଆକ୍ଚୁଆଲି ଦେଖିବାକୁ ଗଲେ ଆମେ ସାଧା ସିଧା ଘାଣ୍ଟ ତରକାରୀ, ସନ୍ତୁଳା, ଡାଲମା। ଆମକୁ ଯେତିକି ରୁଚୁନି ଯେତେବେଳକୁ ମସଲା ମସଲି ପଡିି ଚେକେନଟା ହେଇଥିବ ମଟନଟା ହେଇଥିବ ବେଲେ ଆଃ ଚୁଁ ବଢିଆ ଆମ ସେତେବେଳକୁ ଆଉ କିଛି ଆମ ପାଟିରୁ କିଛି ବଚନ ଆଉ ବାହାରୁନି କିଛି ନା ଆମେ ଏକାଥରେ ବହୁତ ବଢିଆରେ ଆରାମସେ ଖାଇ ନଉଚେ କିନ୍ତୁ ଠୁ ମଚ ଏଭ୍ରିଥିଙ୍ଗ। ଇଜ୍ ବ୍ୟାଡ଼୍ ଫର୍ ହେଲଥ୍।
ହଁ ସେଇଟା ତ ସତ କଥା ଭାଇ।
ସେ ଯେଉଁ ମଟନ୍ ହଉ ଚିକେନ୍ ହଉ। ତ ଯେତେ ସବୁ ମସଲା ଜିଷ ଜିନିଷ ଆମେ ଖାଉଛେ ଏସବୁ କୋଲେଷ୍ଟ୍ରୋଲ ବି ବଢୁଛି ତାହେଲେ। ଆଁ ସେଇଟାକୁ ଆମେ ବି କିଛି। କଣ୍ଟ୍ରୋଲ କରିବା ଦରକାର ନା କଣ।
ଆମେ ଏମିତି ଗୋଟେ ଟାଇମକୁୁ ପଳେଇ ଆସିଛେ ଆମେ କେବଳ ପାଟିର ସ୍ଵାଦ ଦେଖୁଛେ ଆଉ ଯୋଉ ପେଟକୁ ଆମ ବଡି କି ଯୋଉଟା ଦରକାର ଯେତିକି ଯୋଉଟା ସେଇଟା ଆମେ ଦେଖୁନେ। ଯାହା ମିଳିଲା ଆମକୁ ଶସ୍ ତାରେ ଯା ଯାହା ପାଇଁ ଯୋଉଟା ଶସ୍ତା ହଉଛି ଆଉ ପାଟିକି ସ୍ଵାଦ ଲାଗୁଛି ସେ ସେଇଟା ଖାଇ ଖାଇ ଚାଲିଛି ତ ବର୍ତ୍ତମାନ ଯୋଉ ଆକ୍ଚୁଆଲି ଯୁବପିଢିଙ୍କ ପାଇଁ କିଛି ଅସୁବିଧା ନାହିଁ କାରଣ ତାଙ୍କ ବଡିର ଡାଇଜେସସିଭ ସିଷ୍ଟମ ଟା ବହୁତ ଭଲ ଅଛି। କିନ୍ତୁ ପରବର୍ତ୍ତୀ ସମୟ। ଏଜ ତିରିଶ ଚାଳିଶ ବର୍ଷ ହେଇଗଲା ପରେ ସେଟା ଦେଖ୍ ବଡିକୁ ଆଫେକ୍ଟ କରୁଛି ଯେ ତମେ ଏଇ ବୟସରେ ଏଗୁଡା ଖାଇଥିଲ ବର୍ତ୍ତମାନ ତାର ଜବାବ ଦିଅ। ସେଇ ଜିନିଷ ଆମେ ଯଦି ଖାଇକି ସେଇଟାକୁ ଏକ୍ସରସାଇଜ କରିକି ଆମେ ମେନ୍ ଟେନ୍ କରିଦିଅନ୍ତେ ତ ଆମକୁ ଜଣା ପଡନ୍ତାନି। କିନ୍ତୁ ଆମେ ପାଟିକି ସ୍ଵାଦ ଲାଗୁ ବୋଲି ଦିନକୁ ଦିନ ଖାଲି ବହୁଳ ମାତ୍ରାରେ ତାକୁ ଇନ୍ଟେକ୍ କରି କରି ଚାଲିଛେ।
ହୁଁ ସେଇଥିପାଇଁ ଆମେ ଯେତେବେଳକୁ ଅ ସେଇଥିପାଇଁ ଆମେ ଯେତେବେଳେ ଚିକେନ ଖାଉଥିଲେ ସେ ଚିକ୍ କେନ୍ ବର୍ତ୍ତମାନ ସବଷ୍ଟିଚିଉଡ ବ୍ରଏଲର ଆମେ ବାହାରିଲାଣି ହେଲେ ସେ ଅଣ୍ଡା ତାର ବି ଗୋଟେ ଅଲଗା ଇଏ ବାହାରିଲଣି ଆଉ ସ୍ପେସାଲି ଆମର ଯୋଉ ମାନେ ଏଇ ଯୋଉ ଫୁଡ୍ କଞେସନ୍ ଗୁଡା ଯେତେ ଅଧିକ ବଢି ଯାଉଛି
ଆଇଲେ ବାବା ବାବା ଆସିଲି ହଁ ହଁ ହଁ ସବୁ ଜିନିଷର ବର୍ତ୍ତମାନ ଭାଇ ଯୋଉ ଆଜ୍ଞା
ହାଲୋ
ଡୁପ୍ଲିକେଟ ତ ଭାଇ ସବୁ ଜିନିଷର ବାହାରିଲାଣି। କିମ୍ବା ଆମକୁ ଆଜି ହ୍ୟୁମାନ ଆମକୁ ଦେଖିବାକୁ ପଡିବ ଯେ ମତେ ଏତିକି ଦରକାର ମୁଁ ଏତିକି ଖାଇବାକୁ ପଡିବ ଆକ୍ଚୁଆଲି କିଏ କରୁଛି ସେଇଟା ଆପଣ କରୁନାହାନ୍ତି କି ମୁଁ ବି କରୁନି କିନ୍ତୁ ଗୋଟେ ପରିସ୍ଥିତି ଆସିବ ଯେ କେତେ ବେଳେ ଅସୁବିଧାରେ ପିଡ଼ିବା ସେତେବେଳେ ସବୁ ଦେଖିବାକୁ ପଡିବ ଯେେବେଳେ ଛୋଟ ଛୋଟ ରୋଗ ଯୋଉ ହେଲା ଗ୍ୟାଷ୍ଟ୍ରିକ ହେଲା କୋଲେଷ୍ଟ୍ରଲ ହେଲା ଏଗୁଡାତେଳେ ବଢି ବଢଯିବ ଏସିଡିଟି ବଢି ବଢଯିବ ଆମକୁ ମେଣ୍ଟେନ କରିବାକୁ ପଡିବ
ହୁଁ କିନ୍ତୁ ସନ୍ତୁଳନ ରକ୍ଷା କରିବା ଟା ଦରକାର କାହିଁକିନା ଆମକୁ ଆମକୁ କୁ କାଇଁକିନା ଆମକୁ କଉ ଭେଜିଟେରିଆନ ଜିନିଷ ବି ଦରକାର ନନ ଭେଜ ଯେତିକି ଦରକାର ଆମ ବଡି ଯେତିକି ଦରକାର ଆମେ ସେତିକି ଇଏ କଲେ ଠିକ୍। ଯେମିତି ମୁଁ କହିଲେ ବହୁତ ଅ ତିମତ। ତ୍ରେ ଯଉ ଜିନିଷ ଦେଖିବା ଆମେ ଭେଜ। ଟୋଟାଲି ଖାଇବା ଆଉ ନନଭେଜ ଜମା ଖାଇବାନି ଇଏ ତ ଅସୁବିଧା ନା। ଅ ଆଉ ତାପରେ ବି ଆଉ ଗୋଟେ କଥା ହଉଛି। ଆମେ ଖାଲି କଣ ନା ଖାଲି ଯୋଉୁଟା ଯେ ଚିଙ୍ଗୁଡ଼ି ହେଲା ମାଛ ଟିକେ ହେଲା ଯଉଟା ଦରକାର ପଡୁଛି ବଡ଼ି ପାଇଁ ସେତିକି ତାପରେ ବର୍ତ୍ତମାନ ସେ ଚିକେନ ହଉ ମଟନ ହଉ କିଛି କିଛି ଜାଗାରେ କଣ ନା ଆହୁରି କିଛି ମାନେ ଲୋକଙ୍କର ଲାଳସା ଟା ଏ ତେ ବଢ଼ିଗଲାଣି ଯେ ମାନେ ଡିଫରେଣ୍ଟ ଡିଫରେଣ୍ଟ ଆହୁରି। କିଛି ଗୋ ଯେମିତି କି କଣ କହିଲୁ। ହରିଣ ଶିକାର କରିଦଉଛନ୍ତି ମୟୂର ଶିକାର କରୁଛନ୍ତି ଏଇଟା ସବୁ ଇଲିଗାଲ ନା ଏଇଟା ସବୁ ଠିକ ନୁହେଁ। ଆମେ ସେଥିପାଇଁ ଯେଉଁଟା ଆମକୁ ଦରକାର ଆମର ଯେଉଁଟା କହିଲେ ଆମ ବଡ଼ି ପାଇଁ ଯେତିକି ଦରକାର ସେତିକି ଆମେ ଖାଇଲେ ଭଲ ଆଉ ଅଧିକା ସ ଏ ସବୁ ଜିନିଷ ମାନେ ଆମ ପାଟି ଲାଳସା ପାଇଁ ଏତେ ସବୁ ଜିନିଷ କରିବାଟା ଠିକ୍ ନୁହେଁ ନା କଣ।
ହୁଁ ସେଇଟା ତ ଭାଇ ଠିକ କଥା ଆକଚୁଆଲି ଯୋଉ ଆମର ପାଟିର ସ୍ଵାଦ ପାଇଁ ଆମେ ଯୋଉ ଆକଚୁଆଲି ପରିବେଶ ସନ୍ତୁଳନ ଟା ନଷ୍ଟ କରି କରି ଚାଲିଛେ। ସେଇଟାକୁ ମୁଁ ବହୁ ମାତ୍ରାରେ ଗୁ କଣ୍ଟ୍ରୋଲ କରିବାର ଅଛି ଯେମତି ଭବିଷ୍ୟତ ପିଢି ତାକୁ ମାନେ ଅସୁବିଧାରେ ନ ପଡନ୍ତି ଆଜି ବର- ନ ସେ ଅସୁବିଧା ଜଣା ପଡୁନି କିନ୍ତୁ ଭବିଷ୍ୟତରେ ସେ ଅସୁବିଧାଟା ଆମେ ସମ୍ମୁଖୀନ ହବା ନା।
ଓଭିଅସଲି।
ହୁଁ
ହଉ ଯାହା ହଉ ଖୁସି ଲାଗିଲା ତମ ସହିତ କ ଯାଇକି ଟିକେ।
ଧନ୍ୟବାଦ ଭାଇ। ଧନ୍ୟବାଦ୍।